ହ୍ୟାଲୋ। ହଁ ହଁ ଶୁଭୁଛି। କୁହ? ନାଇଁ ଏଇଠି ରୋଷେଇ ସାରିକି ଆସିଲି ବସିଛି ଟିକେ।
ହୁଁ କଣ କଲେ ଆଜି ରୋଷେଇ ଖାଇବା ପାଇଁ ଭାଇନା ହୋ ପାଇଁ?
ହଁ ନାଇଁ ଭାଇ ନାଥ ରୁହନ୍ତିନି ମୋ ପାଖରେ ସେ ଭୁବନେଶ୍ୱର ରୁହନ୍ତି ମୋ ଶାଶୁ ଘରେ ରୁହେ ଶାଶୁ ଶ୍ୱଶୁର ଯା ଦିଅର ଦେଢ଼ଶୁର ଝିଆରୀ ଦିଇଟା ମୁଁ ଏ ସବୁ ରହୁ ସାଙ୍ଗ ହେଇକି ଆ ରୋଷେଇ ଆଜି ହେଇଛି ରୁଟି
ଆଜ୍ଞା।
ସୋୟାବିନ୍ ଆଳୁ ତରକାରୀ।
ଆଜ୍ଞା।
ଆଉ ହଁ ହଁ ଦେହ ଭଲ ଅଛି।
ହଁ ଦିଦି ଭଲ ଅଛି।
ଆରେ କଉଠି ରହୁଛ?
ମୁଁ ଅଛି ବାଙ୍ଗାଲୋରରେ ଅଛି ଦିଦିଙ୍କ ଘରକୁ ଆସିଛି ବୁଲିବାକୁ।
ଆ ବିଆଙ୍ଗଲୋର ବୁଲିବାକୁ ଜାଇଚ?
ଆଜ୍ଞା।
ଅହ ତମ ଦିଦି ସେଇଠି ରୁହନ୍ତି।
ହଁ ଦିଦି ମ୍ୟାରେଜ ପରେ ଏଇଠି ଅଛନ୍ତି ଆଉ।
ବ୍ୟାଙ୍ଗଲୋରରେ ଏବେ କଣ ପାଗ କେମିତି ବର୍ଷା ନା ଖରା ନା କଣ?
ଏପଟେ ଦିଦି ବାଙ୍ଗାଲୋରକୁ ଆସିବେ ଆପଣ କେବେ କିଛି କହିବେନି ମୁଁ ଘରକୁ ଚାଲିଯିବି ବୋଲି। ମାନେ ବେ ଏମିତି ଲାଗୁଚି ମତେ ନା ବର୍ଷା ଅଛି। ନା ଖରା ଅଛି। ମାନେ ବଢିଆ ଥଣ୍ଡା ଲାଗୁଚି ଆରାମ ସେ ଶାନ୍ତିରେ ମାନେ ବୁଲାବୁଲି କରି ପାରି ରିବ ଶାନ୍ତିରେ ବି ଆରାମ
ଆଚ୍ଛା କୋଉ କୋଉ ଜାଗା ସବୁ ବାଙ୍ଗାଲୋର ରେ ବୁଲିଲଣି?
ମୁଁ ଦିଦି ଏବେ ତ ବୁଲିବାକୁ ଯାଇନି କୁଆଡେ କିନ୍ତୁ ଦିଦି ଟିକେ ହଁ ମୁଁ ଆସିଲିଣି କିନ୍ତୁ ଦିଦି ଟିକେ ରହିନ ଦିଦି ଟିକେ ନଥିଲେ ଆମେରି କା ଯାଇଥିଲେ ତ।
ଦିଦି ଆମେରିକା ଯାଇଥିଲେ?
ହଁ ତାଙ୍କର କାମ ଥିଲା ଯାଇଥିଲେ ତ।
ଆଛା।
ହଁ ତାଙ୍କର ଗୋଟେ ଛୋଟ ପୁଅ ଟେ ଅଛି ହଇରାଣ କରେ ତ ସେ ଘରେ ଥିଲା ନା ତ ତାହା ପାଇଁ ଆସିଥିଲି ମୁଁ।
ହଁ ହଁ।
ଗୁ ନେଇକି ଆସିଥିଲି ଦିଦି ଏଚ୍ ଆ ର ଅଛନ୍ତି।
ଆଁ ଏଚ ଆର କଉ କମ୍ପାନୀରେ?
ସେଇଟା ହଉଛି ହିଞ୍ଜେ ହେଲ୍ଥ ଆମେରିକା କମ୍ପାନୀ।
କାମ କୋଉଠି କରନ୍ତି?
କାମ ୱାର୍କ ଫ୍ରମ ହୋମ କରନ୍ତି ବାଙ୍ଗାଲୋରରେ।
ଆଚ୍ଛା ଆଚ୍ଛା ଆଉ କିଛି କାମ ସେଇ କମ୍ପାନୀ କାମରେ ଯାଇଥିଲେ। ଆମେରିକା। ଆଚ୍ଛା ଆଚ୍ଛା ଆଉ ଭିଣେଇ ଭାଇ କଣ କରନ୍ତି?
ଭିଣେଇ ଭାଇ ଏଇ ସଫ୍ଟର ଇଞ୍ଜିନିୟର ଅଛନ୍ତି।
ଆଚ୍ଛା ଆଚ୍ଛା।
ଓ ଜ୍ଞା।
ଦିଦି କଣ ପାଠ ପଢିଥିଲେ?
ଦିଦି ବହୁତ ପଢିଛନ୍ତି ଏମ ବି ଏ କରିଛନ୍ତି ତାପରେ ବି ଗ୍ରାଜୁଏସନ ପରେ ଏମ ବି ଏ କରିଥିଲେ ତା ସହିତ ବି ଏଁ ଇଂଲିଶ ଉପରେ ନଲେଜ ଗେନ୍ କରୁଛନ୍ତି ବହୁତ କିଛି ପଢେଇଛନ୍ତି।
ହୁଁ। ଆଛା ଆଛା। ଗ୍ରାଜୁଏସନ କଣ ଥିଲା ଆଟସ୍ ଥିଲା। ଆଛା ଦିଦିଙ୍କୁ ଏଜ କେତେ ହବ?
ଦିଦିଙ୍କୁ ହେଇଯିବଣି ଏକତିରିଶି ହେଇଯିବଣି।
ଆଛା ଆଛା। ହୁଁ ହୁଁ।
ଆଜ୍ଞା। ଆଉ ସେଥିଲାଗି ମୁଁ ଆସିଥିଲି ମୁଁ ଆସିଥିଲି ଦୁଇ ହଜାରେ
ଚାଲିଚି।
ମୋର ଗ୍ରାଜୁଏସନ ସରିଲା ପରେ ମୁଁ ଆସିକି ମହାରାଷ୍ଟ୍ରରେ ଥିଲି। ମହାରାଷ୍ଟ୍ରରେ ଜବ କରୁଚି।
ହୁଁ ଏବେ।
ମାମା ଆସୁଥିଲେ ତ ଇଆଡେ?
ହୁଁ।
ତ ସେଥିଲାଗି ଆସିଲି ନବା ପାଇଁ ମାମାଙ୍କୁ ଆଉ।
ଆଛା ଆଛା ଆଉ ଖିଆ ପିଆ କଣ ହେଇଚି ଆଜି ସନ୍ଧ୍ୟାବେଳେ?
ଖିଆ ପିଆ ଆଜିି ହେଇଛି ଚିକେନ ହେଇଥିଲା।
ଆଛା ଚିକେନ କେତେ ପିସ୍ ଖାଇଲେ?
ଚିକେନ ଖାଇଛି ପାଞ୍ଚ ଛ ପିସ୍ ଖାଇଛି।
ହଁ ହଁ।
ହଁ ଚିକେନ ପେପର୍ ଚିକେନ ହେଇଥିଲା।
ହଁ। ସାନ ଭଉଣୀ ବନେଇଥିଲେ? ଯାହାଙ୍କ ଘରକୁ ଯାଇଚ ସିଏ ବନେଇଥିଲେ?
ଆଜ୍ଞା।
ଆଛା ଆଛା।
ଆଉ ଏବେ ଜଷ୍ଟ୍
ଆଉ। ଚାହା ଦଉଛନ୍ତି ଯେତବେଳେ ହଁ ବେଙ୍ଗ ର ଟିକେ ସନ୍ଧ୍ୟା ଡେରିରେ ହଉଥିବ।
ହଁ।
ଆଉ ତମ ଭଣଜା କେତେ ବଡ?
ବେଙ୍ଗଲୋ ଆଜ୍ଞା ଭଣଜା ବର୍ଷେ ଚାରି ମାସ ହବ।
ଗୋଟେ ବର୍ଷ ଚାରି ମାସ ଆଛା ଆଛା। ଚାଲାଣି ହଁ।
ହଁ ଏ ଏବେ ତ କଥା କହିନି କଥା କହନି ଯା ଯା। ତା ତା ତି ତୀ ହଉଛି। ମଜା ଲାଗୁଛି ତା ସହିତ ଲାଗିବାକୁ ତାକୁ ଛିଡେଇବାକୁ ଫୁଣି ତାକୁ ବୁଝେଇବାକୁ। ଆଉ ଧରି ବୁଲ ଆକୁ। ପହଞ୍ଚିଲେ।
ନା ହଁ।
ମୁଁ କହିଲି ଏମିତି ତା ସହିତ ମଜାମସ୍ତି କରିବାକୁ ଭଲ ଲାଗୁଛି ଆଉ।
ହ ହଁ ଛୋଟ ପିଲା ଟା ଆଉ।
ହଁ।
ତାଙ୍କ ନାଁ କଣ ଦିଆଇଛି?
ତା ନା ଆଦି ଆଦି ଜିରିଓନ ରିଓନ।
ରିଓନ।
ରିଅନ୍।
ଆଚ୍ଛା ଭଲ।
ହୁଁ ହ ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ ଆପଣଙ୍କ ଗାଆଁ ବିଷୟରେ?
ହୁଁ। ଆ ମୋ ଗାଆଁ ମୋର ବାପଘର କଟକ ସାଲେପୁର ଆଉ ଯଦି ମୁଁ ଟିକେ ଓଡିଆରେ ଲେଖାଲେଖି କରିବାକୁ ଭଲ ଲାଗେ ମତେ।
ଆଜ୍ଞା।
ଅ-ଅ ଯେମିତି ମୁଁ ମୋ ହବି ତ କହିଦେଲି ତ ମୁଁ ନ ପଚାରି ତମର ହବି କଣ, କଣ କରିବାକୁ ଭଲ ଲାଗେ?
ମୁଁ ଏମିତି ମାନେ ମୁଁ-ମୁଁ ଏମିତି ସମସ୍ତଙ୍କ ସହିତ ମାନେ ସମସ୍ତଙ୍କ ହୃଦୟରେ ବାସ କରିବାକୁ ଚାହେଁ, ମତଲବ କି ସମସ୍ତେ ମତେ ଯେମିତି ଭଲ୍ ଭଲ ପାଆନ୍ତୁ ମାନେ କି ସମସ୍ତଙ୍କୁ ସାହାଯ୍ୟ କରେ। କାହିଁନା ଆ କାହିଁକିନା ଆଜି ଜୀବନ କାଲିକି ନାହିଁ ତ କେହି ନା କେହି ତ ମନେ ରଖିବେ ନାଇଁ ଏ ପିଲାଟା ଥିଲା ବହୁତ ବଢିଆ ପିଲାଟା ଥିଲା।
ହୁଁ-ଉଁ-ଉଁ-ଉଁ ବଢ଼ିଆ ଚିନ୍ତାଧାରା ଭଲ ଲାଗିଲା କଥା ହେଇକି। ହଁ-କ-ଅ ମୋର ହବି ସେମତି ଲେଖିବା ନି ମାନେ କିଛି ଜିନିଷ ମୋ ମନକୁ ଆସିଲା ମୁଁ ଲେଖ୍ ଖିଦିଏ, ଏବେ ମୁଁ-ମୁଁ ଟିକେ ମୋର ସ୍ଥିର ରହିଲେ ମୁଁ ବହୁତ କଥା ଲେଖିଦେବି କିନ୍ତୁ ମୁଁ ମୁଣ୍ଡ ଅସ୍ଥିର ରହିଲେ ମୁଁ ଲେଖେନି। ଆମ ଗାଁ ହଉ ଛି ସାଲେପୁର କଟକ ସାଲେପୁର ବିଷୟରେ ମୁଁ ଗୋଟେ ଭଲ-ଅ-ଅ ଲେଖିଥିଲି। ନାଇଁ ନା ସେ ଗୀତ ନା ସେ କବିତା।
ଆଜ୍ଞା।
ଗୋଟେ ଗଦ୍ୟ ଟାଇପର ମୁଁ ଲେଖିଥିଲି ମାନେ ମୋ ସ୍ ସ୍କୁଲକୁ ନେଇ ମୋ କଲେଜକୁ ନେଇ ମୁଁ ସବୁ ସେଇଠି ନା ମୋର ସାଲେପୁର ହାଇସ୍କୁଲ ସାଲେପୁର ଡିଗ୍ରୀ କଲେଜ। ହଁ ସବୁ ସେଇଠି ମୋ ପିଲାଦିନ ବାପ ବାପା ମାଆ ମୁଁ ସାାଲେପୁର କୋଉଠି
କଲେଜରେ ପଢୁଥିଲେ କି?
ହାଁ-ହାଁ-ହାଁ।
ଆଉ କଣ?
ସାଲେପୁର କଲେଜରେ ହିଁ ପଢୁଥିଲି।
ଆଜ୍ଞା।
ସବଜି କି କୋଉଠି କଣ ଆମର ସେଠି କଲେଜ ପାଖରେ ଚିତ୍ରତୋଳା ନଈ ମାଆ ଭଗବତୀଙ୍କ ମନ୍ଦିର ସେଠି ଆମର ସ୍ ଫଳାଗ୍ନି ଧଳାଗ୍ନି, ଶିବ ମନ୍ଦିର, ଓଡ଼ିଆ ମଠ ସାହେଶ୍ଵରୀ ମନ୍ଦିର ତମେ ସାଲପୁର କଲେଜ ପିଲା କି?
ନା ସାଲେପୁର ଆମ ଘ ମାନେ ଘର ପାଖ୍ ଆମ ଘରଟା କିଶନ ନଗର ନା ହୁଁ। ତାପରେ ମାଛୁଆତିରେ ମୋ ଅଁ ମାଛୁଆତିରେ ମୁଁ କହିଲି ମାଛୁଆତି ଜାଣିଥିବେ ନା?
ହଁ ଆମ ଘର ସେଇଠି।
ହଁ ସେଇଠି ମୋ-ଅ-ଅ ମାନେ ବଡ ବାପାଙ୍କ ଝିଅ ବାହା ହେଇଛନ୍ତି।
ଆଚ୍ଛା, ମାଛୁଆତିର।
ହଁ, ତ ସେପଟେ ଯିବା ଆସିବା କରେ ଯେହେତୁ ସବୁ କିଛି ଜଣିଛି ଟିକେ-ଟିକେ ଆଉ।
ହୁଁ। ଭଲ କଥା ବହୁତ ଭଲ କଥା ସେମିତି ମୁଁ ତା ସେଇ ବିଷୟରେ ସବୁ ଲେଖିଥିଲି କିଛି ଆମ ଗ୍ରାମ ଦେବତୀ ମାଙ୍କ ବିଷୟରେ ଲେଖିଥିଲି।
ଆଜ୍ଞା।
ଆଉ ମତେ ଭଲ ଲାଗେ ମାନେ ଲେଖିକ ରଖିଦିଏ ଡାଏରୀ ପୁଣି ପଛରେ ଖୋଲି ପଢେ। ନିଜ ଲେଖା ପଢିବା ଭାରି ଭଲ ଲାଗେ।
ଆଜ୍ଞା କେବେ ତ ଥରେ ଟ୍ରାଏ କରନ୍ତୁ ନା ମାନେ ଏ ସବୁ କେମିତି ପେପର ଆଉଟ୍ ହବା ପାଇଁ ଭଲ ଭଲ ଜିନ
ହାଁ ହାଁ ହାଁ। ଆଉ ମୋର ଗୋଟେ ଆଦତ ମୁଁ କାହାକୁ ଦେଖାଏନି ମୁଁ ନିଜେ ଲେଖି ନିଜେ ପଢେ ମୋ ବୋଉ କୁ ଦେ ଖାଏ ମୋ ବୋଉ ପଡ଼େ। ଉଁ ତାପରେ ବାହାଘର ପରେ ଭାଇଙ୍କୁ ଦେଇଥିଲି ଭାଇ ପଢ଼ିଛନ୍ତି। ଏଠି ମୋର ଭାଣିଜୀମାନେ ଏଠି ପୂହ ଲେଖା କରନ୍ତି ମୋ ପାଖରେ ରହିକି ସେମାନେ ନେଇକି ମୋ ଲେଖା ପଢ଼ିଛନ୍ତି ବାକି ମୁଁ କାହା କୁ ବେଶୀ ଦେଇନି କା ସେମିତି କିଛି ସ୍କୋପ ମିଳିନି ମତେ ଆ ଗୋଟେ ଭାଇଙ୍କୁ ଦେଇଥିଲି ମୁ କହିଲି କିଛି ହେଲ୍ପ ପାଇଥିଲି ଏଟା ଏମିତି ଲୋକଙ୍କୁ କିଛି ଦେଇ ହବ ଭାଇ କହିଲେ କି ସେ ସେଟା ତାଙ୍କର ଗୋଟେ କଳେ ଥାଏ ମାନେ ସେଇଟା ନିଜେ ଯାହା ଲେଖିଥିବ ଗୋଟେ କବିତା ସଂଗଳନରେ ପଢ଼େଇ ପଢିବା ପାଇଁ ତ ମୁଁ ଟିକେ ସେତବେଳେ ମୋର ଟିକେ ଦେହ ଖରାପ ଥିଲା ମୁଁ ସେଇ ସେମିନାର କୁ ଯାଇ ପରିନଥିଲି ତ ଠିକି ରହିଯାଇଛି ଆଉ ସେଥିରେ କିଛି ଧ୍ୟାନ ଦେଇନି।
ହୁଁ ନାଇ ନାଇଁ ଆପଣଙ୍କ ପାଖରେ ଗୋଟେ ଭଲ ଗୁଣ ବି ଅଛି। ମାନେ ଯୋଉଟା କି ଆପଣ ଭଲ ଲେଖା ଲେଖି କରୁଛନ୍ତି ସେଇଟା ବି ସମସ୍ତଙ୍କୁ ବି ଜଣଙ୍ଗ ଦରକାରେ ସମସ୍ତ ସେ ଜାଣନ୍ତୁ କିଛି ବହିରେ ବି ପ୍ରକାଶ ପ୍ରକାଶ ପାଇଲେ ବି ଭଲ।
ହୁଁ। ଏବେ ମୁଁ କାଳେ ନ୍ୟୁଜ ଦେଖଥିଲି କୋଉ ଶ୍ରେଣୀର ଆମର ଅଷ୍ଟମ ଶ୍ରେଣୀର କଣ ବହି ହିର ପ୍ରିଣ୍ଟ ମିଷ୍ଟେକ୍ ହେଇଯାଇଛି ବହୁତ।
ହଁ ହଁ। କୁହନ୍ତୁନି କୁହନ୍ତୁନି ରାଜସ୍ଥାନୀ ସଂଙ୍ଗ ଆଉଛି।
ଆଉ ଗୋଟେ କାଳେ ଆସିଛି ସେଟା ଆମର ଜଣେ ସାଇଣ୍ଟିଷ୍ଟି ସେ ସାଇଣ୍ଟିଷ୍ଟି ନେଲେଖି ପାଇଲଟ୍ ବୋଲି ଆସିଛି। ଭୁଲ କଥା ତ ଗୋଟେ ଭୁଲ ହେଇପାରିବ ଶହେଟା ଭୁଲ ହେଇପାରିବ କି? ତା ମାନେଏଟା ଜାଣିକି କରାଯାଇଛି।
ହଁ। ନା ଏଇ ଯୋଉଟା ହେଇଛି ଏଇଟା ଠିକ ଲେଖା ହେଇଛି ସେଇଟାକୁ ଆପଣ ଦେଖିବେ ଭଲ ବହିରେ ସେଟା ଫାଷ୍ଟ ଲେଖା ହେଇଛି ସାଇଣ୍ଟିଷ୍ଟି ତାପରେ ଲେଖା ହେଇଛି କି? ଆପଣ ସଂଶୋଧନ କରନ୍ତୁ ମାନେ ଠିକ ନା ଭୁଲ ଚିହ୍ନ ମାରନ୍ତୁ।
ଆଚ୍ଛା ନାଇ ମୁଁ ଆଚୁଲି ଦେଖିନି ହଉ ଭାଇ ଆ ମୁଁ ଟିକେ ଯାଉ ଛି ଘରେ ଖାଇବାକୁ ଦେବି।
ଆଚ୍ଛା ଆଚ୍ଛା ହଁ ହଉ ଫ୍ରି ହେଲେ କହିବେ ଆଉ କଲ୍ କରିବେ ଆଉ ଠିକ୍ ଅଛି।